ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାାମ ନମସ୍କାର।
ଆଜ୍ଞା ନମସ୍କାର।
ଆ ଆଉ କଣ କରୁଛନ୍ତି?
ମୁଁ ଏଇ ବସିଛି ଖାଇକି ଆଉ।
ଓହୋ ହଁ ମୁଁ ଏଇ ଖାଇବା ବନଉଥିଲି। ଆଉ ଏଇ ଖାଇବେ ଘରେ ସମସ୍ତେ ଖାଇବେ ଆଉ।
ଆଚ୍ଛା। ଆଉ ସବୁବେଳେ ଏମିତି ସକାଳୁ ରୋଷେଇ କରିକି ସମସ୍ତେ ଖାଆନ୍ତି ଜଳଖିଆ?
ହଁ ସକାଳୁ ଟିକେ ରୋଷେଇ ଜଲଦି ସାରିଦିଏ କାହିଁକିନା ଟିକେ ଏ ସାଢେ ଆଠଟା ନଅଟା ଭିତରେ ସମସ୍ତେ ଖାଆନ୍ତି ତ।
ହଁ ସକାଳେ ଜଳଖିଆ ତ ସେଇ ଟାଇମ୍ ସେଇ ସମୟରେ କରିବା କଥା ଆଉ।
ଆଜ୍ଞା ଆଉ ଘରେ ଯେହେତୁ ଛୋଟ ପିଲା ଅଛନ୍ତି ସେମାନଙ୍କ ପ୍ରାୟ ବୁଝିବାକୁ ପଡୁଛି। ଆଜି ଟିକେ ସ୍କୁଲ ଛୁଟି ଅଛି ଆଉ ଆମର ସ୍କୁଲ ସବୁବେଳେ ବି ସ୍କୁଲ ଖୋଲା ଥିଲା ଟାଇମ୍ ରେ କରିଦିଏ ସକାଳୁ।
ହଁ ଆହୁରି ସକାଳୁ ଉଠିବାକୁ ପଡିବ ନା?
ଆଜ୍ଞା।
କାଇନା ପିଲା ସକାଳୁ ଯିବେ ନା ସ୍କୁଲ।
ସ୍କୁଲ ଯିବେ ସେଥିପାଇଁ ସବୁ କାମ କରିବାକୁ ପୁଛି ଆଉ।
ହୁଁ।
ଆପଣ କଣ ସବୁ ମାନେ ବାଡ଼ି ବଗିଚାରେ କିଛି ଚାଷ ବାସ କରି ମାନେ ଫଳ
ହଁ ମୋର ଜଣେ ଦେଇ ଅଛନ୍ତି ସିଏ କରନ୍ତି।
ଆଜ୍ଞା।
ଦେଇ ଅଛନ୍ତି ସେ ଲଗାନ୍ତି ବାଇଗଣ, ପୋଟଳ ଜହ୍ନି ଯୋଉ ପ ପ ଯେଉ ଋତୁରେ ହଁ ଯେଉ ଋ ତୁରେ ଯୋଉ ପରିବା ଟା ହୁଏ ସେ ଲଗାନ୍ତି। ଆଉ ସେ ସିଲେଇ ବି କରନ୍ତି।
ଆଜ୍ଞା ଆଉ ସିଲେଇ ବି ମୁଁ ଶିଖିଥିଲି ଯେ ସେଇଟା ଆମର ବହୁତ ସହଜ। ଆଉ ଯଦି ଜାଣିଯିବେ ନା ଆସ୍ତେ ଆସ୍ତେ ତାର ସବୁ କାମ କରିପାରିବେ।
ହଁ ମ ଦେଇ ସବୁ ଶିଖିଛନ୍ତି ସାର୍ଠୁଠୁ ଆରମ୍ଭ କରି ଡ୍ରେସ ତିଆରି କରିବା ସେ ଶିଖିଛନ୍ତି ସେ ଫାଙ୍କ ସମୟରେ କରନ୍ତି ଗାଁ ରେ ଧର ଯାର
ଘରେ ରୋଷେଇବାସ କଲା ଭିତରେ ଟିକେ ସିଲେଇ କରିବା ପାଇଁ ଆଉ ସମୟ ଦେଇ ହେଉନି।
ହଁ ସେ ସବୁ ତ ସବୁ ହେଇପାରିବନି ସିଏ କର ନା ସିଏ ଆମର ଘରେ ରହନ୍ତି ସେ ତାଙ୍କର କରନ୍ତି, ନିଜେ ପାଇଁ ଆଉ ସେ ବସିବେ କଣ ସବୁବେଳେ ତାଙ୍କ ପାଇଁ ସେ ଶିଖିଛନ୍ତି ତାଙ୍କ ପାଇଁ ସୁବିଧା ଏଇଟା।
ଆଜ୍ଞା ଆଉ ଏଇ ଛୁଆକୁ ଟିକେ ପାଠ ପଢ଼ା ପଢ଼ି କରିବାକୁ ପଡୁଚି।
ହଁ ତାଙ୍କୁ ବି ଦେଖିବାକୁ ପଡିବ ନା ସବୁଠୁ ମୁଖ୍ୟ କାମ ହେଲା ଛୁଆଙ୍କୁ ଦେଖିବାକୁ ହିଁ ପଡିବ।
ସେ ଟିଉସନ କଲେ ବି ସେ ଟିଉସନ ର ହୋମ ୱାର୍କ କରିବ ତାର ସ୍କୁଲ ର ହୋମ ୱାର୍କ କରୁଚି।
ହଁ। ତାକୁ ବି ଦେଖିବାକୁ ପଡିବ ନିୟମିତ ଭାବେ ସ୍କୁଲ ବିଦ୍ୟାଳୟକୁ ପଠେଇବାକୁ ପଡିବ।
ଆଉ ଏଠି ଏବେ ବି ପିଲାମାନେ କେହି କାହାକୁ ମାନେ ଘରୁ ବାହାରୁ ନାହାନ୍ତି। କାହା ସହିତ ଖେଳ ବୁଲା ନାହିଁ କି ନାଇଁ ଘର ଭିତରେ ଏ ଟିକେ ମାନେ ଆମେ ବାହାରେ ରହୁଚୁ ଚୁତ ଆଉ ସେଥିପାଇଁ କେହି କାହାକୁ ଛାଡୁ ନାହାନ୍ତି ନା ମୁଁ ଖେଳିବା ପାଇଁ।
ହଁ ହଁ ବାହାର ଜାଗା ତ ଛାଡିବା କଥା ନୁହଁ ଗାଡି ମଟର ରହୁଚି।
ଗାଡ଼ି ମଟର ରହୁଚି ତାପରେ ବି ଆମର ପିଲାମାନେ ସବୁ ବି ଆଜିିକାଲି ଘର ଭିତରେ ହିଁ ସବୁ ମାନେ ଆମର ଖେଳିବାର ସାମଗ୍ରୀ ରଖି ଦେଲେଣି ତାଙ୍କର କ୍ୟାରମ ବୋର୍ଡ ହେଲା କି ଲୁଡୁ ହେଲା ସେ ବସିଲେ ବାପା ମାଙ୍କ ସହ ବସିକି ଖେଳିଲେ।
ଖାଲି ଘର ତିଆରି ଖେଳ ଖେଳନ୍ତି ଆଉ ଘରେ ଯୋଉଟା ଖେଳି ହବ ଆଉ।
ଘର ଖେଳ କିନ୍ତୁ ପିଲାମାନଙ୍କୁ ବାହାରକୁ ଛାଡିବା କଥା। ବାହାରେ ବୁଲାବୁଲି କଲେ ବାହାରେ ପିଲା ସହ ମିଶିଲେ ହଁ ସେମାନେ ସବୁ ମାନେ ଶିଖିବେ ନା ଆମର
ବାହାରେ ଗଲେ ମନ ଧର ଫୁର୍ତି ରହିବ ପିଲାମାନେ ପାଠ ପଢିବାକୁ ବି ଆଗ୍ରହ ହବ। ଘରେ ଚାରି କାଁନ୍ଥେ ରହିଲେ କେମିତି ଜାଣିବେ। ଚାଲାକ୍ ଚତୁର ବି ହେଇପାରିବେନି।
ହୁଁ ସେ ଯାଏ ତା ବାପା ସହିତ ବଜାର ଯାଇଁକି ବୁଲିକି ଆସେ ବେଳେବେଳେ ଆଉ ଆମର ଯାହା ବି ହେଲେ ପିଲା ସେ ସ୍କୁଲ ଯାଉଚି ଯେହେତୁ କେତେ ପିଲାଙ୍କ ସହିତ ମିଶୁଚିଟି ସେମାନେ ବାହାରେ ବୁଲାବୁଲି ନ କଲେ ଯାଏ କିଛି
କୁହନି ନା ଆ ଫୁଣି ଏଇ ଦୁନିଆରେ କଣ ହଉଛି ଜାଣିବୁ କେମିତି ଯଦି ଘରେ ରହିଯିବୁ। ଛୋଟରୁ ବଡ ହବ ନା ନାଇଁ ଏ ଜାଣିବ
ତା ଟିକେ କଥା ବୁଝିବାକୁ ପଡୁଚି ସେ ତାପରେ ଉଁ କେମିତି କଣ ଟିକେ ମାନେ ପାଠ ତାର ଭଲ ପଢ଼ିବ।
ହଁ ତାକୁ ବି ଭଲ କଥା ସବୁ ଶିଖାନ୍ତୁ ଯେମିତି ଘରେ ଲୋକଙ୍କର କଥା ମାନିବ।
ଆଉ ସେ ଟିକେ ଛୋଟ ପିଲା ଯହେତୁ ଟିକେ ଚଗଲାମି।
ଅ ହ ଚଗଲା ହେଲେ କିଛି ନାହିଁ ମାନେ ଚଗ ଛୋଟ ଯେହେତୁ ବ ଦିନକୁ ଦିନ ବୟସ ବଢ଼ିବା ସହିତ ତା ବୁଦ୍ଧି ବି ଭଲ ହବା ଦରକାର।
ବୁଦ୍ଧି ବି ଭଲ ହେବା ଦରକାର। ଆଉ ସେ ତାର ରଖିଛି ଗୋଟେ ତାର ଟମି ଗୋଟେ ରଖିଛି ତା ସହିତ ଖେଳୁଛି।
ହଁ ପିଲାମାନେ ହଁ ପୋଷା ଜିନିଷ ବି ରଖିବା ଭଲ।
ତାକୁ ବୁଲେଇ ‌ଚାରଟା ବେଳେ ନେଇ ତାକୁ ବାହାରେ ବୁଲାବୁଲି କରି ଆଣୁଚି।
ସଖାଳୁଆ ତ ଆଉ ହେଇ ପାରିବନି ସେ ସ୍କୁଲ ଯିବ ବିଦ୍ୟାଳୟକୁ। ଚାରିଟା ବେଳେ ଆମେ କି ଉପର ବେଳା ତାକୁ ନିଶ୍ଚୟ ବୁଲେଇବାକୁ ହିଁ ନେବେ।
ସେ ତାକୁ ଫାଙ୍କା ପାଇବାକୁ ଆଜ୍ଞା।
କିଛି ସମୟ ଚାଲିଲେ ବି ତା ଦେହ।
ଆଉ ମାନେ ଏଇ ଆମେ ଯୋଉ ରହିଚୁ ଆମ ଦୁଆର ସାମ୍ନାରେ। ସେଇଠି ବୁଲାଏ ଆଉ କାହିଁ ନା ବାହାରକୁ ନେଲେ ବାହାରେ ବୁଲା କୁକୁର ଘେରିଥାଏ।
ତାଙ୍କର ନନେଇ ପାରିଲେ ଆପଣ ବି ନେବେ।
ଆଜ୍ଞା ମୁଁ ବି ତାକୁ ନେଇକି ମୁଁ ବେଳେ ବେଳେ ଯାଏ ମୋର କାମ ସରିଲା ପରେ।
ହଁ ଆପଣ କାମରୁ ଫୁର୍ସତ ମିଳିଲେ କଣ କରିବେ।
ଆଜ୍ଞା। ଆଉ ଘରେ ସବୁ ଆପଣଙ୍କର ଦେହ ପା ସବୁ ଭଲ ଅ
ହଁ ହଁ ଘରେ ସମସ୍ତଙ୍କର ଭଲ ଅଛନ୍ତି। ବାପାଙ୍କର ଟିକେ ଦେହ ଖରାପ ହେଇଥିଲା। ନହେଲେ ମା ବି ଭଲ ଅଛନ୍ତି। ଦେହ ଖରାପ ତ ଲାଗି ରହୁଛି ବୟସ ହେଲା ମାନେ ଦେହ ଖରାପ ସବୁବେଳେ ଲାଗି ରହିବ।
ଆଉ କୋଉ ଜାଗା ସବୁ ବୁଲିବାକୁ ଭଲ ଲାଗେ ଆପଣଙ୍କୁ।
ମୁଁ ଯାଇଥିଲି ଗଜପତି ମୋର ମୁଁ। ପଢିଲା ବେଳେ ମୋର ପିକନିକ ହେଇଥିଲା ଆମେ ବଣଭୋଜି କରିବା ପାଇଁ ଯାଇ ଥିଲୁ ଉଁ ଗଜପତି ଯାଇଥି ଥିଲି ଗଜପତି ରୁ ଏଠି ଆମର ବରମପୁର ର ଯୋଉ ସମୁଦ୍ର କୂଳ ସେଠିକି ଯାଇଥିଲୁ।
ଆଜ୍ଞା। ଆଉ ଆମର ବି ଥିଲାବେଳେ ଆମେ ସେପଟେ ଜଙ୍ଗଲ ଲାଇନ ରେ ରହିଥିଲା ବେଳେ। ଁ
ହଁ।
ଆମେ ଯାଇଥିଲୁ ଶିମିଳି।
ପାଳ ହଁ ହଁ।
ଶିମିଳିପାଳ ଯାଇଥିଲୁ ବହୁତ ବଢିଆ ଜାଗା ଆଉ ସେ ଯୋଉ ଝରଣା ଗୁଡିକ ତାର ସବୁ ଅଛି ମାନ ନେ ବହୁତ ଦେଖିବାର ଜିନିଷ ସେଗୁଡିକ।
ହଁ ସେମିତି ମୋ ଭାଇ ବି ଜଣେ ଅଛନ୍ତି କୋରାପୁଟରେ ସେଠି ଯେମ ଚାକି ଚାକିରି କରୁଛନ୍ତି ସେ ସବୁ ଜାଗା ମାନେ ଦେଖିବାର ମାନେ ଅଲଗା ପ୍ରକାର। ତା ପ୍ରାକୃତିକ ସୌନ୍ଦର୍ଯ୍ୟ ଯେମିତି।
ଆଜ୍ଞା। ଆମେ ଯୋଉ ଦେଖିଲୁ ଯାଇଥିଲୁ। ଜଙ୍ଗଲକୁ କୁହନ୍ତି ମାନେ ସିମିଳିପାଳ ବାଘର ଘର ବୋଲି ସେଟା। ବାଘ ମାନଙ୍କ ସେଠି ଘର କିନ୍ତୁ ଆମେ ଗୋଟେ ବି ବାଘ ଦେଖିବାକୁ ପାଇଲୁନି। କିନ୍ତୁ ଲୋକ କହୁଥାନ୍ତି ସେଇ ବାଘ ମାନେ ଯାଉଛି। ବୁଲୁଛି ଏଇ ବାଘ ଆମେ ଦେଖିଲୁ ଆମେ ତ କାହିଁ ଦେଖି ପାରିଲୁନୁ ଆଉ ଆପଣ କୋଉଠି କଣ ଦେଖିଲେ ଏଇ ସବୁ କଥା ତାପରେ ଆମେ ଯେତେବେଳେ
ମିଳିବ ଆଉ ହବନି ଭଲ ଲାଗିବନି ସେ ଜାଗାକୁ ଯିବାକୁ।
ଆଉ ଆମର ବଣ କୁକୁଡ଼ା ବି ବହୁତ୍ ଉଡି଼ଥାନ୍ତି ଆଉ ସେଠିକାର ମାନେ ଜଙ୍ଗଲୀ ତାଙ୍କର ସବୁ କାଠ ରେ ସବୁ ଜିନିଷ ତିଆରି କରନ୍ତି। ଏମିତିକ ଆମର ଚିକେନ୍ କୁ ସେମାନେ ପୋଡି଼କି ବିକ୍ରି କରନ୍ତି। ଆଉ ସେମାନେ ଜଙ୍ଗଲୀର ଆମର ତାଙ୍କର ମହୁ ଏ ସବୁ ଝୁଣା ଏସବୁ ଜିନିଷ ସେମାନେ ସବୁ ବେପାର କରନ୍ତି ଜଙ୍ଗଲରୁ ସଂଗ୍ରହ କରିକି ସେମାନେ ସବୁ ବେପାର ବାଣିଜ୍ୟ କରନ୍ତି ଆଉ।
ଜଙ୍ଗଲର ଜାଗା ସବୁ ବହୁତ ଭଲ ଯେ ସେଠିକା ଲୋକମାନେ ବହୁତ୍ ଭଲ।
ଲୋକ ବହୁତ୍ ଭଲ ଲୋକ କିନ୍ତୁ ସେମାନଙ୍କର ସେଠି ମାନେ ବିଜୁଳି ଆଲୋକ ନାହିଁ। ଓ ହୋ
କେମିତି କଣ ଚଳନ୍ତି ପାଖରେ ବଜାର ବଜାର ବି ରହୁନଥିବ ସେମାନେ ବହୁତ୍
ବଜାର ତାଙ୍କର ବହୁତ୍ ଦୂର ବାଟ ଯେ ଆସିବାକୁ ପଡ଼େ ତାଙ୍କ କେବଳ ଖାଲି ଗୋଟିଏ ଗାଡ଼ି ଚାଲେ। ଆଉ ତାଙ୍କର ସେଇ ଜଙ୍ଗଲ ଭିତରେ ଗୋଟେ ହାଟ ବସେ ସେ ହାଟରେ ତାଙ୍କ ତାଙ୍କର ଯାହା ଜିନିଷ ସବୁ ଜଙ୍ଗଲୀ ଜିନିଷ ବ୍ୟବହାର କରନ୍ତି ଫୁଲ ହଉ ଫଳ ହଉ ସବୁ ମାନେ ବିକ୍ରି କରନ୍ତି ଆଉ ତାପରେ ବି ସେମାନଙ୍କର ଗୁଜୁରାଣ ମେଣ୍ଟାନ୍ତି ଏଇ ଯୋଉ ବର୍ଷ ବର୍ଷା ଦିନ ଆମର ହେଲା ବର୍ଷା ଦିନରେ ଆଉ ସେଠ ସେଠିକି ଆଉ କୌଣସି ଯାତାୟାତର ଆଉ ସୁବିଧା ରୁହେନି କାହିଁକିନା ଖାଲି ଆମର ସେଇଟା କାଦୁଅ ସେଠି ଆମର ପିଚୁ ରାସ୍ତା ନାହିଁ ଆମର ଖାଲି ମାଟି ଗୋଡ଼ି ରାସ୍ତା। ମାଟି ଗୋଡ଼ି ରାସ୍ତା ହେଲେ ମାନେ ବହୁତ୍ ପାହାଡ଼ ଉପରକୁ ଚଢ଼ିବାକୁ ପଡେ ଗାଡ଼ି ଟା। ଯେହେତୁ ବର୍ଷାରେ କାଦୁଅ ପାଣି ହେଇଯାଏ ଗାଡ଼ି ଗଲେ ଗାଡ଼ି ମାନେ ପୁରା
ପଡିବାରେ ଚ ସମ୍ଭାବନା ଅଛି।
କୁ ଖସିବାର ବହୁତ୍ ସମ୍ଭାବନା ଅଛି।
ସେଇଥିପାଇଁ ମାନେ ଆମର ଯାତ୍ରୀ ମାନେ ବି ଯାଆନ୍ତିନି ବର୍ଷା ଦିନେ। ଆଉ ଆମର ମାନେ ସେମାନଙ୍କର ବି ବେଶୀ ଯିବା ଆସି ଆଉ ବଳିଆ ଲୋକମାନେ
ଆଉ ଅସୁବିଧାରେ ବି ଲୋକ ରହୁଛନ୍ତି ଲୋକଙ୍କୁ
ଲୋକ ରହୁଛନ୍ତି ତ ସେଠିବି ସେମାନଙ୍କୁ କହୁଛନ୍ତିକି ସେଠି ନରହିବା ପାଇଁ। ଆଉ ସେମାନେ ରହୁଛନ୍ତି ସେଠି‌ ଆଉ କଣ କରିବା ଆଉ ଘରେ ସବୁ
ଆଉ ତାଙ୍କ ଜନ୍ମମାଟିକି ଛାଡ଼ିବାକୁ ଆଉ ମାନେ ଭଲ ଲାଗୁନି ଆଉ। ଅସୁବିଧା ହଉ ପଛିକା ଆମେ ସେଠି ରହିବୁ ଆଉ।
ଆଜ୍ଞା ଆଜ୍ଞା ଆଉ ଖାଇବା ପିଇବା ଆଜି କଣ କରିବେ?
ଆଜି ମାକୁ କହିଚି କରିବା ପାଇଁ କଆଉ କଣ କରିବ, ତାର ସୁବିଧା ଦେଖି ସେ କରିବ। ସକାଳୁ ଉଠିଲାଣି, ମୋ କାମ ଧନ୍ଦାବି ସରିଲାଣି। ଆମେ ଖାଇସାରିଲା ପରେ ସେ ଯାଇକି ଯିବ ଗାଧେଇବାକୁ।
ଆଉ ଆମ୍ବ ସବୁ ଗଛରେ ହେଇଥିଲା ଆପଣଙ୍କ ଆଡେ ଅଛି ନାଁ ନା ସରିଗଲାଣି?
ନାଇଁ ନାଇଁ ଅଛି, ଏବେ ଗୋଟେ -ଗୋଟେ-ଗୋଟେ ଆମ୍ବ ଗଛ ଅଛି, ଏବେ ପାଚୁଛି।
ହଁ ସେ ଟିକେ ଲେଟେରେ ଟିକେ ପାଚେ ଆମ୍ଵଟା।
ହଁ ଏବେ ପାଚୁଛି, ଆଗ ସବୁ ଅଧଚାରା କିନ୍ତୁ ସେ ଆମ୍ବଟା ବାହାର ପଟକୁ ନାଲି ରଙ୍ଗ କିନ୍ତୁ ଭିତର ପୁରା ଲାଲ, ମିଠା ମାନେ ବୋହୁତ୍ ମିଠା।
ଆଜ୍ଞା -ଆଜ୍ଞା, ଆଉ ଏବେ ତ ଆମର ଗ ଛରେ ଆମ୍ବ ହେଇଥିଲା ସରିଗଲାଣି, ଆଉ ଆଣିଥିଲେ ବଜାରରୁ ଆମ୍ବ କିଣିକି ଆଣିଥିଲେ।
ହଁ ସେ ବଜାର ଆମ୍ବ ବି ଭଲଲାଗେ କିନ୍ତୁ ଗ ଛ ଆମ୍ବ ଯେମିତି ଆଉ ବଜାର ଆମ୍ବ ସେମିତି ହବ ନା।
ଯେ କହୁଛନ୍ତି କଣ ସେଟା ଅମରପଲେଇ ଆମ୍ବ ବୋଲି। ଭଲ ମିଠା ଲାଗୁଛି, ଆଉ ଆମ୍ବ ବର୍ଷା ଦିନେ ଖାଇବେନି ବେଶୀ ପେଟ ଫେଟ ବି ଖରାପ୍ ହୋଉଛି ଆମ୍ବ ଖାଇଲାରୁ, କାହିଁକିନା ବର୍ଷା ତ୍ ସେ ମା ମଶା, ମାଛି। ଏହା ଦ୍ଵାରା ଆମ ଦେହ ଖରାପ୍ ହଉଛି, ଆଜ୍ଞା। ଆଉ ଯାଆନ୍ତୁ, ଆଉ ଯାଆନ୍ତୁ ଆଉ ବୋହୁତ୍ କଥା ହେଇ ଆପଣ ସହିତ ବୋହୁତ୍ ଭଲ ଲାଗିଲା। କଣ କାମ କରିବେ ଆପଣଙ୍କର? ଆଜ୍ଞା -ଆଜ୍ଞା ‌